ର
କଣ କରୁଛନ୍ତି?
ଏ ବାହାରେ ଟିକେ ବୁଲୁଥିଲେ ଏବେ ଜଷ୍ଟ ମେଘ ଛାଡ଼ିଲା ତ ସେଥିପାଇଁ ଟିକେ ବାହାରେ ଟିକେ ବୁଲାବୁଲି କରୁଛି ଆଉ।
ଓହୋ ଆଚ୍ଛା ବର୍ଷା ହଉଥିଲା ତାହେଲେ ସେପଟେ?
ଆଜ୍ଞା ଆଜ୍ଞା ବର୍ଷା ହଉଥିଲା ସନ୍ଧ୍ୟାବେଳୁ ତାପରେ ଘରେ ବସି ଫର୍ମ ଦି ତିନଟା ପକେଇଲି ତାପରେ ଆସିକି ବାହରେ ଏବେ ଟିକେ ବୁଲୁଛି ଆଉ।
ଆଚ୍ଛା କୋଉ ସବୁ ଫର୍ମ ପକେଇଲେ ଆପଣ?
ଏ ସବୁ ଆସିଥିଲା ୱାର୍କ ଫ୍ରମ ହୋମ ପାଇଁ ମାନେ ଘରେ ବସିକି ଯୋଉ କାମ କରନ୍ତି।
ଆଚ୍ଛା।
ସେଇଟା ଗୋଟେ ଆସିଥିଲା ସେଇଟା ସବୁ ଆପ୍ଲାଏ କରୁଥିଲି ଆଉ।
ହୁଁ ହୁଁ ଭଲ ଆଉ।
ଆଜ୍ଞା ଆ ଆମାଜନ୍ ଅଛି ଆମର ନା ଟେଲିକଲିଙ୍ଗ ଜବ୍ ଯୋଉଟା ଘରେ ବସିକି ମାନେ କଷ୍ଟମର୍ ସପୋର୍ଟ। ସେଇଟା ହୋ ହୋଉ ଆମାଜନ୍ ଫିଳ୍ପ କାର୍ଟ ଦିଟା ଆପ୍ଲାଏ କଲି ଆଉ ଖାଲି ଭେରିଫିକେସନଟା ଯାହା କରିଦେଇ ଥିଲି ଆଉ ଆସେସମେଣ୍ଟ ଟା ଦେଇହେଲାନି ନେଟୱାର୍କ ଇସୁ ପାଇଁ ଆଉ।
ପୁଣି କଣ ହବ?
ତାପରେ ଲ୍ୟାପଟପ୍ ବି ସଟ୍ଡାଉନ୍ ହେଇଗଲା ସେଥିପାଇଁ ପରେ ଦେଖିବି ଆଉ।
ଆଚ୍ଛା ଠିକ୍ ଅଛି ତାହେଲେ ଭଲ ଚେଷ୍ଟା ଜାରି ରଖନ୍ତୁ। ହେଇଯିବ।
ଆଜ୍ଞା ଆପଣ କଉଠି କଣ ଚେଷ୍ଟା କରୁଛନ୍ତି ନା କରୁନାହାନ୍ତି କିଛି।
ମୋର ତ ଚେଷ୍ଟା ଚାଲିଚି ଆଉ।
କୋଉଥିରେ?
ଏଇ ଟି ସି ଏସ୍‌ ର ତ ପକେଇଥିଲି। ସେ କଣ ଦେଖ ସିଏ ତ ଦେଖଉଛି କି ହେଇଯାଇଛି ବୋଲି। କିନ୍ତୁ ଜଣା ପଡ଼ୁନି ମୁଁ ତ ରେଜୁମ୍ କିଛି ଦେଇନି କଣ ହୋଉଚି ଦେଖିଆ।
ଓହ ଆଉ?
ଆଉ ଆପଣ ଖାଇସାଇଲେଣି?
ହଁ ହଁ ଖାଇବା ହେଇନି ଖାଇବା ହବ ଆଉ।
ଆଚ୍ଛା ଆଜି ଖାଇବାରେ କଣ ଅଛି କି?
ଆଜି ଅଛି ଆମର ରୁଟି ଚିକେନ୍‌ ଘସା ଆପଣଙ୍କର?
ଆଛା ଭଲ ଆଉ।
ଆଜ୍ଞା। ଆପଣ ଆପଣଙ୍କର କଣ ଅଛି?
ଆମର ଆଜି ଅଛି ରୁଟି ଆଉ ବୁଟ ମାଛ ମୁଣ୍ଡ ଛେଚା।
ଓହୋ।
ଆମର ତିଆରି ସରିଲାଣି ଆଉ କିଛି ସମୟ। ପରେ ଖାଇବୁ ରୁଟି ଟିକେ ବେଲି ଦେବି ମା ସେକି ଦେବେ ତାପରେ କରିସାରିଲା ପରେ ଖାଇବୁ ଆଉ।
ଓହୋ।
ହଁ ଆଛା ଆଉ କଣ ଖବର କୁହନ୍ତୁ?
ହୁଁ ଖବର ତ ଭଲ ଆପଣଙ୍କର?
ହଁ ମୋର ବି ତ ସେମିତି ଚାଲିଛି ସବୁ ଭଲ ଆଉ। ଆଉ ଆପଣଙ୍କ ଘରେ ସମସ୍ତେ କଣ କରୁଚନ୍ତି?
ଘରେ ମା ତ ରୁଟି କରୁଥିଲେ ବାବା ଟିଭି ଦେଖୁଛନ୍ତି ଆଉ। ହୁଁ ଜେଜେମା ତାର ବସିଚି ଆଉ।
ଆଚ୍ଛା ଭଲ ଆଉ।
ହୁଁ।
ଆଉ କୁଆଡେ ବୁଲିବାକୁ ଯାଇନାହାନ୍ତି ବାହାରୁ କୁଆଡେ?
ନାଇଁ ନାଇଁ ଚଣ୍ଡିଖୋଲ ଯାଇଥିଲି ସନ୍ଧ୍ୟାବେଳେ ଟିକେ ବୁଲିକି ଆସିଲି ଆଉ କୁଆଡେ ଯାଇନି ଆଉ ମେଘ ହୋଉଛି ନା ସେଥିପାଇଁ। କୁଆଡେ ଯାଉନୁ।
ଆଛା ଏକୁଟିଆ ନା ସାଙ୍ଗମାନେ ସମସ୍ତେ ମିଶିକି ଯାଇଥିଲ?
ଏ ସାଙ୍ଗମାନେ ଯାଇଥିଲୁ ମିଶିକି ଆଉ।
ଆଚ୍ଛା ଭଲ ଆଉ।
ଆଜ୍ଞା। ଆମ ପାଖରେ ଯୋଉ ଅଛି ଜାଣିଥିବେ ମହାବିନାୟକ ମନ୍ଦିର।
ଆଚ୍ଛା।
ସେଇଠିକି ଯାଇଥିଲୁ ବୁଲିବାକୁ ଆଉ।
ଭଲ ଆଉ ବୁଲି ବାଲିକି ଆସିଲେ।
ଆଜ୍ଞା।
ଖିଆ ପିଆ ସେଠି କଣ ହେଇଥିଲା।
ଖିଆ ପିଆ ଟିକେ ଜଳଖିଆ ଖାଇଥିଲୁ ବରା ଖାଇଥିଲୁ ଚପ୍ ଖାଇଥିଲୁ। ତା ସାଙ୍ଗରେ ଘୁଗୁନ ଟିକେ ଖାଇଦେଲୁ।
ଆଚ୍ଛା।
ଏମିତି ସବୁ ଟିକେ ଜଳଖିଆ କରିକି ଆସିଥିଲ ଆ ତାପରେ ଆସିଲାବେଳେ ଚିକେନ ନେଇକି ଆସିଥିଲ।
ଭଲ ଆଉ
ଆଜ୍ଞା
ଚିକେନ କଷା କଷି ସରିଲାଣି
ହଁ ହଁ ସରିଗଲାଣି
ଆ ଆଛା
ଖାଇବା ବାକି ଅଛି ଆଉ
ଆଚ୍ଛା ଠିକ ଅଛି ମୁଁ ପା ଏଇ ଟିକେ ଯାଇଥିଲି ପ୍ରୋଜେକ୍ଟ କାମରେ ଟିକେ ବ୍ୟସ୍ତ ଥିଲି ତ
କୋ ପ୍ରୋଜେକ୍ଟ?
ମୋ ଭାଇର ନା ତାର ପ୍ରୋଜେକ୍ଟ ସବମିଟ ତ ସବମିଟ ହବ ତ ସେଥିପାଇଁ କି ପ୍ରୋଜେକ୍ଟ ପାଇଁ ଫଣ୍ଟ ଡିଜାଇନ ଯୋଉ ବନେ ନା
ହଁ ହଁ।
ସବୁ ପେପର ରେ ତା ସାଇଡ ରେ ସବୁ ଡିଜାଇନ ଡେକୋରେସନ ସବୁ କରାଯାଏ ସଜାସଜି କରାଯାଏ। ମାନେ ପେନସିଲ ଫେନସିଲରେ ପେନସିଲ ଆଉ ସ୍କେଚ ଫେ ରେ ଯୋଉ ବନାନ୍ତି ଚିତ୍ର ସବୁ। ଯେମିତି କି କିଛି ଲତା ଟାଇପର ହଉ କିଛି ଏମିତି ସବୁ ସାଇଡ ରେ ବନାଯାଏ। ତ ସେ ସବୁ ବନେଇବାକୁ ମୁଁ ଯାଇଥିଲି ଜଣେ ଦାଦାଙ୍କ ଘରକୁ। ଦାଦାଙ୍କ ଝିଅ ମୁଁ ବନେଇ କି ଏବେ ଆସିଲି ଆଉ ଯାଇଥିଲି ସାଢେ ଛଅଟା ବେଳୁ ଏବେ ଆସିଲି। ଅଣ୍ଟା ପିଟି ସବୁ ଦରଜ।
ଓହ କେତେ କଣ ବନେଇଲେ?
ହଁ ଆମେ ଚଉଦ ଟା ବନେଇଲୁ କଲର ଦେଇଦେଲୁ ତାକୁ ବନେଇକି ତାକୁ କଲର ସବୁ ଦେଇଦେଇଛୁ କମ୍ପ୍ଲିଟ। ଏତକୁ କରିଦେଇଛୁ ଚଉଦଟା ଆହୁରି ତ ବହୁତ ସାରା ଦରକାର। ନା ମୋ ଦାଦାଙ୍କ ଛୁଆ ଯିବେ ତ ସେ ପଢୁଛି ବାହାରେ। ପ୍ରାଇଭେଟ କଲେଜରେ ପ୍ଲସ ଟୁ କରୁଛି। ତ ସେଥିପାଇଁ ତାର ଆଉ ଟାଇମ ନାଇଁ। ଯେତିକି ଆଜି ସନ୍ଧ୍ୟାରେ ବନେଇ ପଲୁ ବନେଇ ପଲୁ ନହେଲେ ଦେଖିବା ମୁଁ କାଲି। ତୁ ଧୀରେ ଧୀରେ କିଛି କିଛି ବନେଇଦେବି ଆଉ।
ହଉ ସେ ପଳାଇବେ ତାହେଲେ କଣ ପ୍ଲସ୍ ଟୁରେ କଣ ପଢ଼ୁଛନ୍ତି ସେ‌।
ପ୍ଲସ୍ ଟୁରେ ସେଇ ଯଉ ସାଇନ୍ସ ପଢ଼ୁଛି।
ଓହୋ। କଉ କଲେଜରେ।
ଜି ଆଇ ଟି ଆମ ପାଖରେ ଏଇଠି ଅଛି ଚଣ୍ଡିଖୋଲ ରେ ଗୋଟେ କଲେଜ ପ୍ରାଇଭେଟ। କଲେ ଯି ଆଇ ଟି ସେ ସେଇଠି ପଢୁଛି।
ଓହୋ। ଆପଣଙ୍କ ଏଇ ସେଇଟା ତ ପ୍ରାୟ ଭଲ କଲେଜ ବୋଧେ।
ହଁ ସେଠି ଏଠି ତ ପ୍ରାୟତଃ ପିଲା ସେଠି ପଢନ୍ତି ସେଠିକା ପିଲା ସବୁ।
ଓହୋ। କେମିତି କଣ ରେଜଲ୍ଟ ହୁଏ ସେ କଲେଜରେ।
ହଁ ମୋ ଭାଇ ବି ସେଇଠି ପଢୁଥିଲା ଜି ଆଇ ଇ ଟି ରେ।
ଓହୋ କେମିତି କଣ ପିଲାମାନେ ରେଜ ହଁ।
ହଁ ରେଜଲ୍ଟ ତ ଭଲ କରନ୍ତି ପ୍ରାୟତଃ ବହୁତ ପିଲା ଭଲ ମାର୍କ ହ‌। କରନ୍ତି ଭଲ ଅଛି ସବୁ ତର। ପଢା ପଢି ସବୁ ସିଷ୍ଟମ ଭଲ ତ ଅଛି ଦେଖାଯାଉ କଣ ହଉଛି ଆଉ।
ଓହୋ।
ଆପଣ ପଢୁଛନ୍ତି କୋଉଠି ପ୍ଲସ ଟୁ?
ମୁଁ ପଢ଼ୁଥିଲି ଏଠି ଆମର ଟ୍ରେକ୍ଟର ଆଡ଼ଡନ୍।
ଓହୋ ସେଠି କେମିତି କଣ‌?
ସେଠି ବହୁତ ବଢ଼ିଆ ସେଇଟା ମାନେ ବହୁତ ଭଲ କଲେଜ ତାପରେ। ସେଠି ସବୁ ସେପାରେଟ୍ କ୍ଲାସେସ୍ ହଥିଲା ଗାର୍ଲସ ମାନଙ୍କର ଅଲଗା ସେପାରେଟ୍ କ୍ଲାସେସ୍। ଆଉ ଆଙ୍କର ବି ସବୁ ଅଲଗା କ୍ଲାସେସ୍ ହୁଏ ବଏଜ୍ ମାନଙ୍କର‌‌।
ଆଚ୍ଛା।
ତ ଖାଇବା ପିଇବା ବି ବହୁତ ବଢ଼ିଆ ତ ପାଠପଢ଼ା ଟିକିେ ବହୁତ ଷ୍ଟ୍ରିଟ କରନ୍ତି ଆଉ।
ଆଚ୍ଛା।
ସେଥିପାଇଁ ବହୁତ ଭଲ ରେଜଲ୍ଟ କରନ୍ତି ପ୍ରାୟତଃ ତିନିଶହରୁ ଚାରିଶହ ପିଲା ସେଠି ପାଠ ପଢ଼ନ୍ତି। ବହୁତ ପ୍ରକାର ଅଛି ସାଇନ୍ସ ଅଛି ତାପରେ ଆମର କମର୍ସ ଅଛି ତାପରେ ମେଡ଼ିକାଲ କୋଚିଂ ପାଇଁ ବି ଖୋଲାଯାଇଛି।
କମର୍ସ ବି ସେଠି ରଖୁଛନ୍ତି?
ଆଜ୍ଞା।
ଯାଉ ବାଣିଜ୍ୟ ପାଇଁ ବି ସୁବିଧା ଅଛି ମୁଁ ଜାଣିନଥିଲି।
ଆଜ୍ଞା ସବୁ ସୁବିଧା ଅଛି ତାପରେ ମେଡ଼ିକାଲ ପାଇଁ ଯେଉଁ ପିଲାମାନେ ଚାହିଁବେ ମେଡ଼ିକାଲ ପାଇଁ ପଢ଼ିବେ ନିଟ୍ ପାଇଁ ତ ସେଠି ବି ସେମାନେ ପଢ଼ିପାରିବେ।
ଆଚ୍ଛା ଭଲ କଥା ତ।
ଭଲ ଫ୍ୟାକଲ୍ଟିଜ ଅଛନ୍ତି।
ଆଚ୍ଛା। ଆପଣ ତାହେଲେ ସେଇଠି ପଢୁଥିଲେ ନାଇଁ ନା? ଆପଣଙ୍କ ସାଙ୍ଗ କେତେ ପଢୁଥିବେ?
ହଁ ବହୁତ ସାରା ପିଲା ପଢ଼ୁଥିଲେ ଆମର ତ ଆମ ବ୍ୟାଚର ଦେଢ଼ଶହରୁ ଦୁଇଶହ ପିଲା ବୟସ୍ ଥିଲେ ଆମର।
ଆଚ୍ଛା ଖାଇବା ପିଇବା କେମିତି କଣ ଥିଲା ସେଟାକାର?
ହଁ ଖାଇବା ପିଇବା ବହୁତ ଭଲ।
ଆଚ୍ଛା ଗୋଟେ ରୁମରେ ଆଚ୍ଛା ହଁ ପ୍ରାଇଭେଟ ତ ନେବେ ନା ପଇସ।
ଆଜ୍ଞା।
ଆଉ ଗୋଟେ ରୁମରେ କେତେ ପିଲା ରଖୁଥିଲେ?
ଗୋଟେ ରୁମ୍ ମା୍ୟାକ୍ସିମମ୍ ଚାରିଜଣ ରହିପାରିବେ।
ଆଚ୍ଛା ଭଲ ତ ଥିଲା ଆପଣଙ୍କ ରୁମ ଟା କୋଉଠି ଉପରେ ଥିଲା ନା ତଳେ ଥିଲା?
ଆମର ଥିଲା ତିନି ନମ୍ବର ଫ୍ଲୋରରେ ଥିଲା।
ଓହୋ କଣ ଲିଫ୍ଟ ରେ ଯିବା ଆସିବା କରନ୍ତିେ ନା ସିଡି ରେ?
ନାଇଁ ନାଇଁ ସିଡ଼ି ଅଛି ଲିଫ୍ଟ ଅଛି ସିଡ଼ି ଲିଫ୍ଟ ବନ୍ଦ କରିଦିଅନ୍ତି ପ୍ରାୟ ଟାଇମ୍ ଖାଲି ଫ୍ୟାକଲ୍ଟିଜ ମାନେ ଯାଆନ୍ତି ସାର୍ ଫାର୍ ମାନେ ଯାଆନ୍ତି ନହେଲେ ପିଲାମାନେ ସବୁ ଶିଡି ରେ ଯାଆନ୍ତି।
ଆଚ୍ଛା। ସେଟା କେତେ ତାଲାର ଘର ଥିଲା ମାନେ କେତେ ତାଲା ବିଲ୍ଡିଙ୍ଗ ଯୋଉ କୁହନ୍ତି?
ଥିଲା ପାଞ୍ଚ ତାଲାର।
ପାଞ୍ଚତାଲା ରୁ ପିଲା ସିଡି ରେ ଯିବା ଆସିବା କରନ୍ତି?
ହଁ।
ଆଛା ଭାରି କଷ୍ଟ ନା?
ହଁ ରାତି ବେଳା ଟିକେ ଖୋଲନ୍ତି ନହେଲେ ସକାଳ ଟାଇମ୍ ବନ୍ଦ କରିଦିଅନ୍ତି ଆଉ।
ଆଛା ଆଉ କ୍ଲାସ ଫ୍ଲାସ୍ କେତେବେଳେ ହୁଏ?
କ୍ଲାସ ଟାଇମିଙ୍ଗ ଥାଏ ଏମିତି କି ଉଁ ସ ସକାଳେ ଜଳଖିଆ ଖିଆ ହବ ଆମର ଉଁ ସାତଟା ସାତଟାରୁ ଆଠଟାରେ ଜଳଖିଆ କରିବେ। ତାପରେ ଆଠଟାରୁ କ୍ଲାସ୍ ଷ୍ଟାର୍ଟ ହେବ ଆଠଟାରୁ ଗୋଟାଏ ପର୍ଯ୍ୟନ୍ତ। ହେଲା କି ତାପରେ ଗୋଟାଏ ରୁ ଦୁଇଟା ମଧ୍ୟାହ୍ନ ଭୋଜନ ତାପରେ ଉଁ ହବ ଦୁଇଟାରୁ ଚାରିଟା ଆପଣଙ୍କର କ୍ଲାସ୍ ରହିବ ଆଉ।
ଆଚ୍ଛା ଭଲ ଆଉ।
ଆଠଟାରୁ ଛଅଟା ଯାକେ ଆପଣଙ୍କର ଉଁ ଚାରିଟାରୁ ଛୁଟି ହେଇଯିବ ତାପରେ ଚାରିଟାରୁ ଛଅଟା ପିଲାମାନେ ଯିଏ ଯାଇଁବେ ଖେଳିବା ପୟେଶରେ
ଯାହା ମନ ଯାହା ହବ ସେ ସେଇଆ କରିବେ ଆଉ ଚାରିଟା ଛଅଟା।
ଚାରିଟାରୁ ଛଅଟା ଫ୍ରି ଟାଇମ୍ ଯେ ଯାଇଁବେ ପିଲାମାନେ ଖେଳିବେ ଯିଏ ଚାହିଁବ ରୁମ ରେ ରହିବ ସେମିତି କିଛି ନାହିଁ ତାପରେ ଛଅଟାରୁ ସା ସାତଟା ଭିତରେ ଆପଣ ଟିଫିନ୍ କରିବେ ଟିଫିନ୍ କରିକି ତାପରେ ସାତଟାରେ ଯିବେ ଆପଣ ଏଠିକି ଡାଉଟ୍ କ୍ୟରିଂ କ୍ଲାସ ଗୋଟେ ରୁହେ। ସେଇଟା ବହୁତ ଭଲ ମାନେ ପିଲାମାନଙ୍କ ପାଇଁ। ହଁ ଯାହାର ଯୋଉଟା ଡାଉଟ୍ ହେଲା ସେମାନେ ଯାଇକି ନାଇନ୍ କ୍ଲାସ ରେ ଏଗୁଡ଼ା ସବୁ କ୍ଲିୟର କରିବେ।
ଆଛା।
ଏମତି ସବୁ ଆଜ୍ଞା ଆପଣଙ୍କର କଣ ହେବ ରାତିରେ ଖାଇବା କଣ ହେବ?
ଆମର ଖାଇବା ହେଇ ସାରିଲାଣି। ହଁ ରୁଟି ଆଉ ବୁଟ ମାଛ ମୁଣ୍ଡ ଛେଚା।
ଓହୋ। ଭଲ ଟେଷ୍ଟି ଖାଇବା ବନେଇଛନ୍ତି ମା ଆଉ। ହେଲେ ଭଲ ଟେଷ୍ଟି ଖାଇବା ବନେଇଛନ୍ତି ଆଉ।
ହଁ ହଁ ବହୁତ ତ ସ୍ଵାଦ ସ୍ଵାଦିଷ୍ଟ ବାଲା ଖାଇବା ଆମର ବନାଯାଏ। ମା ବହୁତ ଭଲ ଖାଦ୍ୟ ବନାନ୍ତି ହଉ ମୁଁ ରଖୁଛି।
ଧନ୍ୟବାଦ।
ଠିକ୍ ଅଛି ବିଦାୟ।